ହାଲୋ।
ହଁ କୁହନ୍ତୁ। ହ ହାଲୋ।
ହାଲୋ।
କଣ କରୁଛନ୍ତି?
ମୁଁ ଏଇଟି ନାଇଁ ମ୍ୟାଡ଼ାମ ମୁଁ କିଛି କରୁନି ଆବିକା ଖାଇ ପିଇକି ଆସି ବସିଛି ଆଉ।
ଉଁ ହୁଁ।
ଆଜ୍ଞା।
ଦେହ ପା ଆପଣଙ୍କର ଭଲ ଅଛି?
ଆଜ୍ଞା ଆପଣଙ୍କର?
ହଁ ମୋର ବି ସବୁ ଭଲ ଅଛି।
ଆପଣଙ୍କ ଘରଟା କୋଉଠି?
ଆମ ଘର ଭୁବନ।
ଢେଙ୍କାନାଳ।
ଭୁବନ ଭୁବନ ହଁ ଢେଙ୍କାନାଳ ଡିଷ୍ଟ୍ରିକ୍ଟ ଭୁବନ ବ୍ଲକ।
ଆଛା ଆମେ ପିଲାବେଳୁ ପଡିଛୁ ତ ବଡ ଗାଁ ସବୁଠୁ।
ହଁ ହଁ ଏସିଆ ର ବଡ ଗାଁ।
ହୁଁ ହୁଁ ହୁଁ।
ଆପଣଙ୍କ ଘର କୋଉଠି କି?
ଆମ ଘର କଟକ।
ଓ ହୋ। ଆପଣ ଏବେ କଁ କରନ୍ତି? କଁ କହିଲେ?
ମୁଁ କହିଲି ମା ଶାରଳାଙ୍କ ବିଷୟରେ ଶୁଣିଚ?
ସାରଳା ଦାସ।
ଉହୁଁ ମା ସାରଳା ଯୋଉ ଅଛନ୍ତି ଭଗ ଠାକୁର ଯୋଉ ଅଛନ୍ତି।
ଅ ହଁ ହଁ ହଁ ସାରଳା ମା ହଁ ଜାଣିଚି।
ହୁଁ ସେଇଠି ପାଖା ପାଖି।
ଅହଁ ଯାଇନି ତ କେବେ କି ଶୁଣିଛି ତାଙ୍କ ନାଁ ରେ। ଆପଣ ଏବେ କଁ କରନ୍ତି?
ମୁଁ ବି ସପ୍ଟୋୟାରରେ ଜବ୍ କରୁଥିଲି ତ ଏବେ ମୋ ମାଆଙ୍କ ଦେହ ବୋହୁତ ଟିକେ ଖରାପ ହେଇଗଲା ସେଥିପାଇଁ ଛାଡିକି ପଳେଇ ଆସିଲି ଆଉ।
ଅହଁ।
ଆଜ୍ଞା। ମୁଁ ବାହାରେ ଜବ୍ କରୁଥିଲି ଦିଇ ତିନି ବର୍ଷ ହେଲାଣି ମ ସି ଏ ମୋରୋ ସରିଲା ପରେ।
ମାଆଙ୍କର କଣ ହେଇଚି?
ମାଆଙ୍କର ହଠାତ୍ ବ୍ରେନ୍ ଷ୍ଟ୍ରୋକ୍ ହେଲା। ଡ଼ାହାଣ ପଟଟା ପାରାଲିସିସ୍ ହେଇଗଲା ଆଉ କମ୍ପାନୀତ ଏତେ ଦିନି ଛୁଟି ଦବନି। ମୁଁ ରିଯାଇନ୍ ଦେଇକି ପଳେଇ ଆସିଲି ଆଉ।
କଁ କରୁଚନ୍ତି?
ଏବେ କିଛି ନାହିଁ ଏବେ ତ ଆସିଚି ମାସେ ଦେଢ ମାସ ହେଲା ଆସିଚି। ୟାର ରିକୋଭର୍ ହେଲେ ମୁଁ ଦେଖିବି ପୁଣି ନେକ୍ସଟ୍ ଜବ୍ ଟ୍ରାଏ କରିବି ଆଉ।
ଉଁହୁଁ ଆପଣଙ୍କ ବାବା କଁ କରନ୍ତି?
ବାପା ଲେକ୍ଚର ଅଛନ୍ତି।
ଅହଁ।
ଆଜ୍ଞା।
ଆପଣ ଗୋଟିଏ ପୁଅ?
ଆଜ୍ଞା।
ଆଉ ଆପଣଙ୍କର ସେପଟର ଭଲ ଜାଗା କଣ ସବୁ? କପିଳାଶ ତ ଗୋଟେ ବଡ଼ ଜାଗା।
ହୁଁ ଅଁ କପିଳାଶ ସାଇ ମନ୍ଦିର। ଭୁବନରେ ବୁଦ୍ଧେଶ୍ଵର।
ମୁଁ ବି ଯାଇଛି।
ହଁ ଭୁବନ ବୁଦ୍ଧେଶ୍ଵର ଆସଛନ୍ତି?
ନା ସେତେ ଦୂର ଯାଏଁ ଯାଇନି କପିଳାଶ ସାଇ ମନ୍ଦିର ଆଉ ଗୋଟେ ଡ୍ୟାମ୍ ଗୋ ଟା ଅଛି ସେ ଡ୍ୟାମ୍ ନାଆଟା ମନ ପଡୁନି। ତିନି ଚାରି ବର୍ଷ ତଳେ ଯାଇଥିଲେି ମେବି ସେଇ ଗୋଟାଏ କଣ। ହଁ ବୋଧେ ସେଇ ଗୋଟା ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ।
ହୁଁ।
ସେଇଠିକି ଯାଇଥିଲି ତିନି ଚାରି ବର୍ଷ ହେଲାଣି ସାଙ୍ଗମାନଙ୍କ ସହ ଏମିତି ଏମ୍ ସି ଏ ସରିଲା ପରେ ଜସ୍ ଯାଇଥିଲୁ ବୁଲିବାକୁ।
ଉଁହୁଁ ସେଟା ଗୋଟେ ଭ ଭଲ ଡ୍ୟାମ ଟେ।
ହୁଁ।
ହୁଁ।
ଯାଇଥିଲୁ ପୁଣି ଫେରିଲା ବେଳେ ବୋହୁତ ଜୋ ପା ତି ମାଙ୍କଡ଼ ଗୁଡା ଗୁଡାଏ ଥାନ୍ତି।
ହଁ ହଁ ଯେତେବେଳେ କପିଳାଶ ଯିବେ ବାରବାଙ୍କରେ ବାରବାଙ୍କରେ ହୋଉ କି ପାହାଚରେ ହୋଉ ସେପଟେ ବହୁତ ମାଙ୍କଡ଼ ଥାନ୍ତି।
ଜାନି ସେ ସାଇ ମନ୍ଦିର ପାଖୁରୁ ଆମେ ସବୁ ଯିଏ ଯାଇଥିଲା। ସେ ସବୁ ବିସ୍କୁଟୁ କିଣିଲା ମୁ ବି କିଣିଲି। କଣ ପାଇଁ ବିସ୍କୁଟୁ କିଣିଛି କହିଲେ ଯେ ମାଙ୍କଡ଼ ମୁଁ ସେଠୁ ତିନି ପ୍ୟାକେଟ୍ କିଣି ଆଣିଲି ରାସ୍ତା ସାରା ମାଙ୍କଡ଼ ଦେଲି। ସେ ମାନେ ପକାଉଥାନ୍ତି ମାଙ୍କଡ଼ ସବୁ ଆସିଥାନ୍ତି। ଆଚ୍ଛା ଏଇ ତିନି ଚାରି କିିଲୋମିଟର ଭଳିଆ ହୁଁ ହୁଁ ହୁଁ ହୁଁ ହୁଁ ହୁଁ।
ମାଙ୍କଡ଼ ର ଗୋଟେ କ୍ରିକେଟ୍ ଟିମ୍ କଲେ ଭଲ ହୁଅନ୍ତା।
ମୁଁ ବାସ୍ ଗାଡ଼ି ଚଲଉଥାଏ ମୋ ସାଙ୍ଗକୁ ଦେଇଦେଲି ସେ ତାର ପକେଇଚାଲିଲା।
ଆଜ୍ଞା।
ଆଉ ଢ଼େଙ୍କାନାଳର ଫେମସ୍ କଣ?
ଢ଼େଙ୍କାନାଳର ତ ଫେମସ୍ ଲକ୍ଷ୍ମୀ ପୂଜା।
ଆଚ୍ଛା।
ଭୁବନ କେବେ ଆସିଛନ୍ତି ହଁ ହଁ ହଁ। ଭୁବନ କେବେ ଆସିଚନ୍ତି? ଅ ହୋ ଭୁବନ ଏବେ ଦଶରା ବହୁତ୍ ବଡ଼ ପୁରା ଫେମସ୍ ଭଲ ବି ହୁଏ।
ଆଚ୍ଛା। ନାଇଁ ସେପଟେ କେହି ସାଙ୍ଗହେରିକା ନାହାନ୍ତି ଆମେ ବାସ୍ କପିଳାସ ବୁଲି ଯିବୁ ବୋଲି ହଠାତ୍ ରାତିରେ ପ୍ଲାନିଂ କରିଥିଲୁ। ସକାଳୁ ଭୋରୁ ଭୋରୁ ବାହାରିକି ସବୁ ଯାଇଥିଲୁ ସମସ୍ତେ ଘରେ ଥିଲେ। ରାତିରେ ଗ୍ରୁପ୍ କଲ୍ ରେ କଥା ହଉଥିଲୁ ହଠାତ୍ ପ୍ଲାନ୍ କଲୁ ଯାଇ ଥିଲୁ ଦଶ ରୁ ବାରଜଣ ଯାଇଥିଲୁ ଆଉ ସମସ୍ତେ ସମସ୍ତଙ୍କର ବାଇକ୍ ଧରି ଯାଇଥିଲୁ।
ବାଇକ୍
ହୁଁ ହୁଁ ବାଇକ୍ ରେ ଯାଇ
ଭୁବନ କେବେ ଆସନ୍ତୁ ହଁ ଭୁବନ କେବେ ଆସନ୍ତୁ ଦଶରା ବୁଲିଆ ବୋହୁତ୍ ବଢ଼ିଆ ହବ। ଦଶରା ପୁରା ଫେମସ୍ ଭୁବନରେ।
ହୁଁ ହୁଁ ହୁଁ।
ଭୁବନ ତ ଫେମସ୍ କଂସା, ପିତ୍ତଳ, ଦଶହରା ବଳଦ ପାଇଁ।
ଦଶହରା ବଳଦ କଣ?
ଦ ବଳଦ ପାଇଁ ହିଁ ଫେମସ୍ ଦଶରା ଟା ତ ଫେମସ୍ ନାଇଁ ତ ଦଶହରା କଣ ଦଶ୍
ସେ ଯୋଉ ଦ ଦଶହରା ଜାଣିଲି ଯୋଉ ମା ଆସିବେ ଅଷ୍ଟମୀ, ନବମୀ, ଦଶମୀ ହଁ।
ସେ ଯୋଉ ବଳଦ ଯୋଉ ବଳଦ ବୁଲାନ୍ତି। ସେ ସେ ବଳ ସେ ଜାଣିନାହାନ୍ତି?
ନା ଆମର ଏପଟେ ସେମିତି କିଛି ହୁଏନା ଆମର ଇଆଡ଼େ ତ ବହୁତ୍ ମାନେ ରୂପା ମେଢ଼ ହେରିକା ସବ ସବୁ ଅଛି କିନ୍ତୁ ଆମର ସେ ବଳଦ ବୁଲା ହେରିକା ସେମିତି କିଛି ନାହିଁ।
ନାଇଁ ରୂପା ମେଢ଼ ହୁଏ ମାନେ ଏ ଯେବେ ହବ ଦଶରା ତା ଦଶ୍ ଦିନି ପୂର୍ବରୁ କି ପାଞ୍ଚ ଦିନି ପୂର୍ବରୁ ତ ଗୋଟେ ଗୋଟେ ଷଣ୍ଢ କୁ ପୁରା ବୋହୁତ୍ ମାନେ ସ କେତେ ମିନିମମ୍ ଦଶ ହଜାର ପନ୍ଦର ହଜାର ଟଙ୍କାରେ ବଳଦକୁ ସଜାନ୍ତି।
ଆଚ୍ଛା।
ସ‌ ସବୁ ସାହିର ଦି ଦିଟା। ତିନି ତିନିଟା ଏମିତିଆ ବଳଦ ବଳଦ ପଛେ ପଛେ ଡ଼ିଜେ ନହେଲେ ଯୋଉ ବାଜା। ଏମିତି ବୁଲନ୍ତି ରାତିରେ ବୁଲାନ୍ତି ସବୁ।
ଆଚ୍ଛା ମାନେ ସତସତିକା ବଳଦ ନା ଯୋଉ ଷଣ୍ଢ ନା ଭଳିଆ ଯୋଉ
ପୁରା ସତ ସତିକା ବଳଦ ବାହାରୁ ଆଣିବେ ଭଡ଼ାରେ।
ଆଚ୍ଛା।
ଯାହାର ତ ମାନେ ଭୁବନେ ଥିବେ ଏମିତି ଦେଇଦେବେ ଆଉ ଯଦି ମାନେ ଏ ଏତେ ବଳଦ ମିଳିବେନି ନା ତ ସେମାନେ ଭଡ଼ା ରେ ଧରିକି ଆସନ୍ତି।
ଆଜ୍ଞା ଆଚ୍ଛା।
ଆପଣଙ୍କ ଆଡ଼େ କଣ କଣ ହୁଏ?
ଆମର ଏପଟେ ବହୁତ ଜିନିଷ ଅଛି ରଘୁନାଥଜୀଉ ଅ ଅଛନ୍ତି ଦାଣ୍ଡ ଯାତ୍ରା ଏପଟେ ବହୁତ ବଡ଼ ହୁଏ। ତାପରେ
ବାଲିଯାତ ବାଲିଯାତ୍ରା ଭଲ ହୁଏ ନା।
ବାଲିଯାତ୍ରା ସି ଗୋଟା ଆମର ଦାଣ୍ଡ ଯାତ ବାଲିଯାତ୍ରା ତ ବହୁତ ବଡରେ ହୁଏ ସେଟା କଟକ ରେ କଟକ ଆମ ସେଠୁ ଚାଳିଶ ପଚାଶ କିଲୋ ମିଟର ହବ-
ହଁ ହଁ।
ଏଠି ଗୋଟେ ରଘୁନାଥଜୀଉ ଅଛନ୍ତି ସେଠି ଦାଣ୍ଡ ଯାତ୍ରା ବହୁତ ବଡ଼ ହୁଏ। ଆପଣ ୟୁଟ୍ୟୁବରେ ବି ମାରି ଦେଖିପାରିବେ ଅଶୁରେଶ୍ଵର ଦାଣ୍ଡ ଯାତ୍ରା ମାରିଲେ ଆସିବ। ଆ ସେ ଦାଣ୍ଡ ଯା- ସେଥିରେ ପ୍ରଭୁଙ୍କ ପାଖରେ ବାଣ ଭୋଗ ଲାଗେ। ବାଣ ବାଣ।
ବାଣ ଭୋଗ ଲା-
ଦୀପାବଳିରେ ଫୁଟାନ୍ତି ହଁ।
ହଁ ହଁ ସେ ସେ ସେଇଟା ଭୋଗ ଲାଗେ।
ହଁ ହଁ ଯାହାର ଯୋଉ ମାନସିକ ବାଣ ସବୁ ଥାଏ ସେଦିନ ଫୁଟାଯାଏ। ପାଖାପାଖି ଚାରି ପାଞ୍ଚ ଘଣ୍ଟା ଭିତରେ ପନ୍ଦର କୋଡିଏ କୋଟିର ବାଣ ଫୁଟାଯାଏ।
ଏ ଭାଇ।
ଓଡିଶାରେ ତ ସେଇଟା ଫେମସ କିନ୍ତୁ ଆପଣ ଜାଣିନାହାନ୍ତି। ହୁଁ ମାରିବେ ଥରେ ୟୁଟ୍ୟୁବ ରେ ଦେଖିବେ। ତ ସେଟା ଫ ଅସୁରେଶ୍ଵର ଦାଣ୍ଡ ଯାତ୍ରା।
ଅସୁରେଶ୍ୱର ଦାଣ୍ଡଯାତ୍ରା।
ହୁଁ ଏ ଏସ୍ ୟୁ ଆର୍ ଇ ଏସ୍ ଡବ୍ଲୁ ଏ ଆର୍। ସ୍ପେସ ଦାଣ୍ଡଯାତ୍ରା ଆଉ। ତାପରେ- ଶାରଳା ମାଙ୍କର ଚନ୍ଦନ ଯାତ୍ରା ହଉ ପଣା ସଂକ୍ରାନ୍ତି ହଉ-
ଚନ୍ଦନ ଯାତ୍ରା ତ- ଚନ୍ଦନ ଯାତ୍ରା ଟା ବି ଭଲ ହୁଏ ମୁଁ ଦେଖଛିି ତାଳଚେରରେ।
ମୁଁ ଏତେ ଆଡେ ଯାଇନି ମୋ ମାଆଙ୍କ ପାଖକୁ ଯାଇଛି। ଆଉ ଜଗନ୍ନାଥ ପୁରୀକୁ ଯାଇଛି।
ନା ପୁରୀ ପୁରୀ ତ ମୁଁ କେବେ ଯାାଇନି।
ହୁଁ ହୁଁ ସେଠି କି ଯାଇଛି ତାପରେ ଆମର ଆମେ ଯୋଉ ଇଏର- ଆମର ବ୍ରାହ୍ମଣ ଘର ଆମର ଅଛନ୍ତି ରାଧା କୃଷ୍ଣ ମୂର୍ତ୍ତି ତ ଦୋଳ ଯାତ୍ରା ବି ବହୁତ ଭଲସେ ହୁଏ।
ଆମ ଘରକୁ ଆସନ୍ତି ଇଏ - ଆମ ଘରକୁ ଆସନ୍ତେ ଠାକୁର ସର ଲବଣୀ ଖାଇ-
ଆଚ୍ଛା।
ଆମର ବି- ଆମର ନିଜର ଠାକୁର ଅଛନ୍ତି ପ୍ଲସ ଆମର ଯୋଉ ମେଲଣ ଅଛୁ- ମେଲଣ ପାଖାପାଖି ସାତଶହ ଆଠଶହ ବର୍ଷ- ତଳର ମେଲଣ କାଇଁ ନା ଆମ ପାଖରେ ସବୁ ଖାତା ହେରିକା ସବୁ ଅଛି- ଏ ସେଇ ଉପରେ ମୁଁ ଯାହା ଦେଖିକି ଜାଣିଛି।
ବ୍ରାହ୍ମଣ ଘର ଯେହେତୁ ତ ଥିବ।
ହୁଁ ହୁଁ ଆମେ ମେଲ ମେଲଣ ତ ଆମରି ଘର ବଡ ବାପା ଆଉ ବାପା ବି ସମ୍ଭାଳୁଛନ୍ତି। ଆଉ ସେଇଆ ଆଉ ଆମର ବି ଠା ଠାକୁର ଅଛନ୍ତି ପାଖାପାଖି ମେଲଣରେ ଶହେ ପାଖାପାଖି ଆସନ୍ତି ଠାକୁର ଆସନ୍ତି। ତିନି ଚାରି ଲୋକ ଭଳିଆ ଲୋକ ହୁଅନ୍ତି ସେଇଦିନ ରାତିରେ। ହଁ ନାଇଁ ଆମର ଯୋଉ ମେଲଣ ପଡିଆ ଅଛି ଆମ ଘର ପାଖରୁ ଶହେ ମିଟର।
ଓ ଆଉ ଆପଣଙ୍କ ଗାଁରେ କଣ ଫେମସ?
ମୁଁ ତ କହିଲି ଦୋଳ ଯାତ୍ରା ଗଜଲକ୍ଷ୍ମୀ ବି ଅଛି।
ନାଇଁ ଯେମିତି ଢେଙ୍କାନାଳରେ ବରା ପ୍ରସିଦ୍ଧ।
ଆମର ରସଗୋଲା।
ରସଗୋଲା।
ବିକଳାନନ୍ଦ କର କର କର ସାଲେପୁର ସେଇଟା ଆମର ଫେମସ।
ସାଲେପୁରରୁ ଜାଣିଛି।
ବାସିଚି। ସେଟା ଆମର ଫେମସ।
ଆପଣଙ୍କର କେତିଟା କଲ୍ ହେଇସାରିଲାଣି?
ଏକଥା ଏଠି ଆଲୋଚନା କରନ୍ତୁନି ନହେଲେ କଲ ରିଜେକ୍ଟ ହେଇଯିବ।
ହଁ ନଅଟା ଛତୁ। ନଅ ଛବନ ଅଠାବନ ଅଣଷଠ ଷାଠିଏ ହଉ ମୁଁ ଆପଣଙ୍କୁ ପରେ କେତେବେଳେ ଫୋନ କରିବି?
ଆଜ୍ଞା ଆଜ୍ଞା।